ହଁ ହାଲୋ।
ହଁ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରିବା ଶନିବାର ଆଜି ଶନି ପୂଜା କରିକି ବଇକି ଆଇଲୁ ଜଷ୍ଟ ଆଉ। ଆଉ ଖିଆ ପିଆ ସଇଲାଣି।
ହଁ ଖିଆପିଆ ସଇଲାଣି ଖିଆପିଆ ସରିକି ଏଠି ଗଡିଛୁ ଆଉ। ବର୍ଷା ତ ହଉଛି ଆମର ଇଆଡେ ତମର ହଉଛି ବର୍ଷା?
ହଁ ଆମର ବର୍ଷା ମାନେ ନଈ ବଢ଼ିଲାଣି ପୁରା ଏକାଥରେ ବର୍ଷା ହେଇକି ଆଉ। ପୁରା ସିଜନ ପୁରା ଚେନ୍ସ। ହେଇଗଲାଣି ଘର ଦୁଆର ପୁରା ଆମର ତ ଚାଳ ଘର ଗରିବ ଲୋକ ଆଉ କଣ। କରିବା ଚାଳ ଘର ବି ପାଣି ବୋହିଲାଣି ଯେ ବୋହିକିରି ଫୋପାଡ଼ୁଛୁ ବାହାରେ ନେଇକି। ଆଉ କଣ କରିବା ଗରିବ ଲୋକ ଠାକୁର ବାକୁର ପ୍ୟାଣ୍ଟ ସାର୍ଟ ସବୁ ଓଦା। ଗଦିପଦି ସବୁ ଓଦା ହେଇଗଲାଣି ପାଣି ସବୁ ନେଇ ବାହାରେ ପକେଉଛି ଏତେ ଜୋର ମାନେ ସକାଳୁ। ମେଘ ହଉଛି ନା କହିବା କଥା ନାହିଁ ମାନେ ଏତେ ଜୋର ମେଘ ପକୋଉଛି। ମାନେ ଛାଡିବାକୁ ନାଁ ବି ଧରିନି।
ସେଇଆ ଆମର ତ ଇଆଡେ ବର୍ଷା ହଉଛି ଯେ ଆଠ ନଅ ଦିନ ହେଲାଣି। ହଉଛି ଯେ କୋଉଠି ଛାଡୁନି ନା ପ୍ୟାଣ୍ଟ ସାର୍ଟ ଶୁଖେଇ ହଉଛି ନା କିଛି କୋଉଠି କରୁନି।
ହଁବା ମାନେ ବର୍ଷା ହେଲା ଭଳିଆ ହଉଛି ଲୋକ କିଏ କୁଆଡେ ଟିକେ ଭଲ ମନ୍ଦ। କାମକୁ କିଏ କଣ ଡିଉଟି କିଏ। ଛୁଆ ପାଠ ପଢିବାକୁ ମାନେ ଆଜି ଟୋଟାଲି ବାହାର କରି ଦଉନି ମାନେ ଏମିତି ମେଘ ହଉଛି। ଏମିତି କଣ ପାଞ୍ଚ ତିନି ଖଣ୍ଡ ହେବ ଲଘୁଚାପ ହେଇଛି ନା କଣ ଆଉ।?
କୋଇ ଜାଣି ମୁ ତ ଜାଣିନୁ କିନ୍ତୁ ବର୍ଷା ଟା ଯୋଉ ହଉଛି। ବହୁତ ହଇରାଣ କରୁଛି ଆଉ ଆଉ ରୋଷେଇବାସ କଣ।?
ହଁମ ରୋଷେଇ କଣ କରିବି ଚୁଲି ତ ଲଗେଇଥାନ୍ତି ଓଦା ଆଉ ବର୍ଷା ପକେଉଚି। ଆଜି କଣ କରିବାରେ ଭାବୁଛିବର୍ଷ ବର୍ଷା ଛାଡିଲେ ଯାଇ ରୋଷେଇ କରିବି ନହେଲେ ନାହିଁ ଆଉ। କଣ କରିବା ଚୁଡା ଫୁଡା ଖାଇଦବା ଆଉ। ମେଘ ତ ଯୋଉଠି ରୋଷେଇ ହୁଏ ମେଘ ପକେଉଛି କଣ କରିବି।
ଆମର ବି ସେମିତି ତ ହଉଛି ଆମର ତ ଆମର ବି ତ ଚୁଲି ନା ଆମେ ଆଉ କଣ କରିବା ଆମର ବି ଯୋଉଠି ଚୁଲି ଅଛି ସେଇଠି ବର୍ଷ। ବର୍ଷା ପାଣି ପଡୁଛି। ଚୁଲି ଓଦା ହେଇଯାଇଛି ପଖାଳ ଅଛି କଣ ଟିକେ ମିକ୍ସ ଚର ଫିକଚର ଲଗେଇଖାଇଦବୁ ଆଉ।
ହଁ ଆମର ବି ପଖ ପଖାଳ ଅଛି ଯେ ମାନେ ଛୋଟ ଛୁଆ ଗୁରା ପଖାଳ ଖାଇବାକୁ ରାଜି ହଉନାହାନ୍ତି। ଆଉ ଦେଖିବା ମେଘ ଛାଡ଼ିଲେ କଣ କରିବା ନା ପଖାଳ ଦିଟା ଡେକିଚି ଥୁଆ ହୋଇଛି
ଛୋଟ ଛୁଆଙ୍କୁ ପଖାଳ ହେରିକା ଦିଅନି କାହିଁର୍କି ନା ବର୍ଷା। କାହିଁକିନା ପଖାଳ ଦିଅନି ମାନେ ଏ ଦଶାରୁ ସେ ଦଶା ହବ।
ଥଣ୍ଡା ଜ୍ଵର ଲାଗି ତ ରହିଛି ଆଉ କଣ କରିବା। ଆ ସିଜିନ ଚେଞ୍ଜ ହଉଛି କଣ କରିବା ସ୍ଵୟଂ ଜଗନ୍ନାଥ ସୋଇ ସୋଇଛନ୍ତି ଯେହେତୁ ଦେହ ମୁଣ୍ଡ କୁଆଡେ ଲାଗିକି ରହିବ ସେମିତି।
ଅ ହଁ।
ଆଉ କଣ କରିବା ଆଉ ଯୋଉ କଣ ରୋଷେଇ ବାସ କରିବ ପୁଣି।
ରୋଷେଇ ତ ସେଇ ପଖାଳ ଅଛି। ମିଶ୍ଚର ଫିଶ୍ଚର ଖାଇଦେବୁ ରାତିରେ କଣ ରୋଷେଇ କରିବି ଆଉ। ହଉ ଇଏ ତ ବର୍ଷା ଛାଡୁନି ତ କିଛି କରିପାରୁନି।
ହଁ ଭାଇ।
ହଁ ଆମ ଭାଇ ଭଉଣୀ ମୋ ଭଉଣୀ ଦୁଇଟା ଆଉ ମୋ ଭାଇ ଗୋଟେ ଆଉ।
ଆଉ ଘରେ କଣ ପଶୁପାଳକ ପଶୁ ପକ୍ଷୀ ପାଳେଇଚ?
ହଁ ଗୋଟେ କୁକୁର ଅଛି ଗୋଟେ। ହଁ ଇଏ ଅଛି ଆମର ଗାଇ।
ହୁଁ ଗାଈ କଣ ଦୁଆଁ ହେଉଛି।
ନାଇଁ ନାଇଁ ଅବିକା ଜନ୍ମ ଦେ କରିନି। ମାନେ ଛୋଟିଆ ବାଛୁୁରି ଟିଏ ନୂଆ ଆଣିକି ରଖିଛୁ ଆଉ।
ଆଜ୍ଞା ହଁ, ଆଜିକାଲି ପଶୁକୁ ରଖି କେତେ ଉନ୍ନତି ହଉଚି? ଲୋକମାନେ ବୁଝୁନାହାନ୍ତି, କୁକୁର ବିଲେଇ ଏଗୁରା ଆଣିକି ରଖୁଚନ୍ତି। ଗୋପାଳନ କେତେ ମାନେ ପୁଣ୍ୟ କାମ, ସେଇଟା ଜାଣିନାହାନ୍ତି, କେତେ ମହତ୍ ତ କାମ ସେଇଟା, ମାନେ ଅଧିକ ପାପରୁ ତ୍ରାହି ହେଇଯିବ ଯିଏ ଗ୍ରୋ ମାନେ ଗୋରୁ ସେବା କରିବ, ମାନେ ସେ ଗୋମାତା କହିଲା ବେଳକୁ
ସେଇଟା ଯଦି ଆମେ ସେଇଟା ଭାବିବା, ଯଦି ପାପରୁ ମୁକ୍ତି ହବା ତାହେଲେ ଗଉଡ ଘର କେତେବେଳେ ପାପରେ ଭାଗିଦାର ହେଇନଥାନ୍ତେ? ଠିକ୍ ଅଛି? ଯଦି ଆମେ ଗୋରୁ ପାଳିକି, ଯଦି ପାପ୍ ରୁ ମାନେ ମୁକ୍ ମୁକ୍ତି ପାଇବା, ତାହେଲେ ଗଉ ଗଉଡ଼ ଘର, କେତେବେଳେ ପାପରେ ଭାଗିଦାର ହି ହେବେନି। ହେବେନି, ସେଇଟା କହିବ। ସେଇଟା କେତେବେଳେ ନୁହେଁ କିନ୍ତୁ ପାଳିଆଟା ଠିକ୍।
ସେମିତି ଚାରିଟା ଜର୍ସି ଗାଈ ପାଳିଚୁ, ଆଉ ତାର ବହୁତ୍ ସେବା ନଉଚୁ ବର୍ଷ୍ ତ ସିଜିନ୍ ଅଇକା। ତାଙ୍କୁ ଥଣ୍ଡା ହବ ନା? ମଣିଷକୁ ଆମେ ଯେମିତି ଜଗୁଚୁ, ପଶୁକୁ ଜଗିବା ତାଙ୍କର ପାଟ୍ ପାଟି ଫିଟୁନି, ସେ କଣ ଆମକୁ କହିପାରୁଚନ୍ତି? ଆମେ ତାଙ୍କୁ ମଣିଷ ନା, ମଣିଷ ଆମର ବହୁତ ଜ୍ଞାନ ଯେ ଆମେ ପଶୁ ପକ୍ଷୀଙ୍କୁ କେମିତି ଯତ୍ନରେ ରଖିବା? ବର୍ଷା ହଉଚି ଏଇଆ ଖୋଲିବାନି। ଶୁଖିଲା ଖାଦ୍ୟ ଦେବା ତାଙ୍କୁ, ଶୁଖିଲା ଖାଦ୍ୟ ଦେବା, ଶୁଖିଲା ଜେଗାରେ ରଖିବା। ଓଦା ଜିନିଷ୍, ଓଦା କରିବାନି ତାଙ୍କୁ, କାରଣ ତାଙ୍କୁ ବି ଆମ ଯେମିତ୍ ମଣିଷ ଜନ୍ମ, ଜର ଥଣ୍ଡା ଅଛି, ତାଙ୍କୁ ବି ସେମିତି ଅଛି, ସେଥିପାଇଁ ଆମେ ବା
ହଁ, ସେଇଆ, ତାପରେ ସବୁ ଲୋକ୍ ସବୁ ଲୋକ ଯତ୍ନ ନେଇ ପାରିବେନି ଗୋଟେ ଗାଈର, ଠିକ୍ ଅଛି? ସବୁ ଲୋକ
ଆଜ୍ଞା।
ପକ୍ଷୀର ଯତ୍ନ ନେଇ ପାରିବେନି, ଜଣେ ଅଛନ୍ତି କିଏ କୁକୁରର ଯତ୍ନ ନେଇଯିବ କି ଜଣେ ଛନ୍ତି ଗାଈର ନେବେ, ଠିକ୍ ଅଛି? ଆଉ ଏମିତି ତ ଜାଣିଥିବ ଗାଈ ଗୁହାଳ କଥା, କେତେ ଦ ଦହଗଞ୍ଜ। ଆଉ ଏମିତି କଣ ସବୁ କରିପାରିବେ କି, ସେଇଟା ଠିକ୍ ନୁହୁଁ। ହଁ, କିନ୍ତୁ ଆମେ ଯେମିତି ଗୋଟେ ମଣିଷ ଆମର ଘର୍ ମଣିଷର ସବୁ କିଛି ଅଛି, ସେମିତି ଗାଈର ଗୋଟେ ଅଛି, କୁକୁରର ଗୋଟେ ଅଛି, ଚଢେଇ ର ଯେମିତି ଆମେ ଯେମିତି ନିଜ ଦେହଟାକୁ ଠିକ୍ କରିବାକୁ ଏଠୁ ମେଡିସିନ୍ ଖା, ସେଠୁ ମେଡିସିନ୍ ଖା ଗାଈ ଟାକୁ ରଖିଛ ମାନେ, କି କୁକୁର ଟାକୁ ରଖିଛ ମାନେ, ତାକୁ ଜ୍ୱର ଥଣ୍ଡା ହେଲେ ନା ତାକୁ ବି ମେଡ଼ିସିନ୍ ଆଣିକି ଦବାକୁ ପଡିବ।
ହୁଁ, ହଁ ହଁ, ଆଉ ମାନେ ଆଜି କାଲି ଲୋକ କହୁଚନ୍ତି, ଯେ ଆମେ ଗୋରୁ ସେବା କଲେ କେତେ କେତେ ହଉଚୁ, ଆଜିକାଲି କୁକୁରକୁ ନେଇକିନି ଘରେ ରଖୁଚନ୍ତି, ମା ବୋପାଙ୍କୁ ନେଇକି କିଏ ଆଶ୍ରମରେ ରଖ୍ ରଖୁଚନ୍ତି, ମାନେ ସନ୍ତାନ ଜନ୍ମ ହେଇଚନ୍ତି ଆଜିକାଲି ଦୁନିଆରେ କୁକୁରକୁ କୁକୁରକୁ ନେଇକିନି
ନାଇଁ କୁକୁରକୁ କଣ ରଖିବା ମନା, କୁକୁରକୁ ନା ନାଇଁ ନାଇଁ କୁକୁରକୁ ନେଇକି କଣ ରଖିବା ମନା କିନ୍ତୁ କୁକୁରକୁ ରଖ, ବାପା ମାଙ୍କୁ ଅନାଅ ଯେ
ନାଇଁ ନାଇଁ, କୁକୁରକୁ ଆଗେ, ଆଗେ ବାପା ମା ଙ୍କ ସେବା ନା ଆଉ ଆଗେ ଯିଏ ଆମକୁ ଦୁନି ନିଆକୁ ଆଣିଚୁ ଦୁନିଆକୁ ଯାହା ପାଇଁ କି ଆଇଛୁ ଏତେ ମାନେ ଇଏ ହେଇ ତାଙ୍କ ସେବା ଆଗେ କରିବା ପ୍ରଥମ ଦେବତା ବା ଆମ ବାପା ବୋଉ। ଆମେ ତା ଙ୍କୁ ଅବହେଳା କରିକି ପଶୁପ ପକ୍ଷୀଙ୍କୁ ର-ରଖ ବାପା ବୋଉଙ୍କ ସେବା ସହିତ ପଶୁ ପକ୍ଷୀଙ୍କ ସେବା ବି କର। କିଛି ନାହିଁ, ହେଲେ ଆଗେ ବାପା ବୋଉ ଏବେ ଆଜିକାଲି କଣ କରୁଛନ୍ତି ଯେ ବା ପା ବୋଉ କୁ ଆଶ୍ରମ ଛାଡି କୁକୁର କୁ ନେଇକି ଛୁଆ ହଉଛି ଖଟ ଉପରେ, ମାନେ ଏତେ ଲୋ କ ମାନେ ଏଠି ହୁଅ ପଶୁ ପକ୍ଷୀଙ୍କୁ ଭଲ ପାଅ, ଭଲ ପାଇବାଟା କାହାର କ-ମାନେ ଭ- ଖରାପ କ ମାନେ ଭଲ ପାଅ ହେଲେ ବାପା ବୋଉଙ୍କୁ ପ୍ରଥମେ ଭଲ ପାଇବା। ଭ ତି ପୂଜା ପ୍ରଥମେ ବାପା ବୋଉଙ୍କୁ ଯା ଦିଅ ତାପରେ ଦେବେ ପଶୁ ପକ୍ଷୀଙ୍କୁ। ପଶୁ ପକ୍ଷୀ ଆମେ ବହୁତ ଦିନିଷ ବି ପାଉଚେ ଏଇ ଗାଈ ଗୋଟେ ରଖିଲେ କେତେ ଉନ୍ନତି ଆମର ହଉଛି। କ୍ଷୀର, ଦହି ନା ସେଥିରୁ ଆମେ ପାଉଛୁ। ସେଠୁ ତାର ଆଉ ଗ-ମାନେ ତାଙ୍କ ଗୋବ ଗୋବରରେ ଘସି ହଉଛି ଜାଳେଣୀ ଭାବରେ ବ୍ୟବହାର ହଉଛି। କେତେ ଜିନିଷ ଆମର ଉ ପକାର ହଉଛି ଗୋରୁ ଗୋଟେ ରହିଲେ ମାନେ କେତେ ଆମର ସୁବିଦା। ଆଉ ଯେକୌଣସି ବିପଦ ଘରକୁ ଆସେ କୁହନ୍ତି ଆଗ କାଳେ ଲୋକ କୁଆଡେ କୁହନ୍ତି ଯେ କିଛିଟା ବିପଦ ଆସିଲେ ଗୋରୁ ଗାଈ ରଖିଦେଲେ ତାଙ୍କ ମୁଣ୍ଡରେ କଟିଯାଏ।
ହଁ
ଆମ ମାନେ ଆମକୁ ତାକୁ ସେ ଦିନିଷ ଟା। ଏମିତି କୁହନ୍ତି ଆଉ ମାନେ ଗୋରୁ ରଖିବା କେତେ ମହତ୍ତ୍ଵ ଜିନିଷ। ହଁ।
ଆଜ୍ଞା କିନ୍ତୁ ଆଜିକାଲି ତି-ଲୋକ ତ ବୁଝୁନାହାନ୍ତି ନା। ଆଉ କାମ ଟିକେ ଇଏ ହେଲାଠୁ ଲୋକ ଆଜିକାଲି ପଇସା ପଛରେ ଗୋଡଉଚନ୍।
ଓ ହଁ।
ନାହା ଆଉ କିଏ ଗୋରୁ ଗାଈ ରଖୁଛି ଏଇ ଗାଁ ଗାଉଲିରେ ଯାହା ରଖୁଚନ୍।
ମତ ବହୁତର କ୍ଷେତ୍ର ଅଛି ସେ କଥା ନାଇଁ ଯେ ପଇସା ପଛରେ ଗୋଡ଼ାଅ କିଛି ନାହିଁ। ପ୍ରଥମେ ନିଜ କର୍ତ୍ତବ୍ୟ ତାପରେ ଯାଇକି ପଇସା।
ହଁ।
ଉଁ, ପ୍ରତ୍ୟେକ ତୋମ ପ୍ରତ୍ୟେ ମାନେ ପ୍ରତ୍ୟେକ ବଳେ ତୋମେ ଆଗେ ତୋମଅ, ବ୍ୟବହାର ତୋମ କଥାବାର୍ତ୍ତା, ତୋମ ସଂସ୍କାର ତୋମ ମାନେ ସବୁ କିଛି। ଆଗେ ତାକୁ ସଜାଡ। ତାପରେ ତୋମେ ପଇସା, ପଇସା ନଥିଲେ ତ ଦୁନିଆରେ ଆଜି କି ଛି ନାଇଁ ନା। ସେ କଥା କୁହନି ପଇସା ଇନକମ, ପଇସା ଅ, ଇନ କମ କର ହେଲେ ସରତ ପଥରେ ଯାଇକିରି ପଇସାଟା ଇନକମ କର। ଆଜିକାଲି ଯୋଉ ମାନେ ଯେମିତିଆ କାମ କରିକି ପଇସା ଇନକ ସେମିତି ଜମା ମାନେ ଠାକୁର ଅଛନ୍ତି ନା ସେମିତି କେବେ ସେମିତି କାମ କରନି।
ଆଜ୍ଞା ଆଉ ଆଜିକାଲି ବି ଲୋକ କଣ କରୁଛନ୍ତି ଗାଈ ର ଖୁଛନ୍ତି ଲାଷ୍ଟ କୁୁ ପଠାଣ ହାତରେ ବିକି ଦଉ ଚନି କଣ ଲା
ନା ନା ସେଇଟା ଯିଏ କରୁଚି ବ- ହଁ ଆଜିକାଲି ଫାଇଦା ପାଇଁ ଏ ମଣିଷ ଜନ୍ମ ନା ସବୁ କଥାରେ ଫାଇଦା ତାଙ୍କର। ଫାଇଦା ପାଇଁ କଣ ଯେ ଗାଈଗୋରୁ ଗାଈ ଆଉ ଜନ୍ମ କଲାନି କ୍ଷୀର ଦେଲାନି ତାକୁ ଆମେ ପଠାନ ନା ନା ସେଇଟା ଖରାପ, ବାପା ମା ଆମକୁ ଜନ୍ମ କରିକି କଣ ଫୋପାଡ଼ି ଦଉଚନ୍ତି ଆମକୁ ରଖୁଛନ୍ତି ଯେହେତୁ ଯତ୍ନ କରିକି ଇଏ କରିକି ଆଉ ଆମେ ଚାକ ମାନେ ତାଙ୍କଠୁ ଜନ୍ମ ହେଇଗଲୁ ବୋଲି ଆମେ ତାଙ୍କୁ ବାହ ମାନେ ଗୋ ମାତା ଯିଏ ମାତା ପିତା ସିଏ। ବୁଝୁଚ? ଆଉ ମାନେ ସେଇଥିପାଇଁ ତାଙ୍କୁ ସେ ସେ ଭୁଲ ଧାରଣା ଯିଏ କରେ ସେଫାଇଦା ପାଇଁକିି ଆମେ ଏଇ ପଶୁ ପକ୍ଷୀଙ୍କୁ ରଖିବା।
ଆଜ୍ଞା। ଆରେ ଫାଇଦାତ ଆଜିକାଲି ଦୁନିଆରେ କିଏ ଫାଇଦାନ ଉଠଉଚ। ତମେ ଫାଇଦା ଉଠଉଚ ମୁଁ ଫାଇଦା ଉଠଉଚି ସମସ୍ତେ ଫାଇଦା ଫାଇଦା ନେଇକି ଆ ସେ ମଣିଷ। ଠିକ୍ ଅଛି ଫାଇଦା ଆଉ ଗୋଟେ ପଇସା ତା ନେଇକି ମଣିଷ ସେପଇସା ସମ୍ପ୍ରକ ବାନ୍ଧେ ପଇସା ସମ୍ପ୍ରକ ଭାଙ୍ଗେ। ଠିକ୍ ଅଛି ଆଉ ଆଜିକାଲି ଦୁନିଆରେ କଣ ସମସ୍ତେତ ଫାଇଦା ଉଠଉଚନ୍ତି ତମର କୋଉଠି ଫାଇଦା ନଥିବ ତମେ ସେଇଠି ଠିଆ ହବ କିତମରବି ଯଦି ମୋ ସାଙ୍ଗରେ କିଛି କଥା ହବାର ଯଦି ଫାଇଦା ନଥା ତଙ୍କ ମନକୁ କଥାଉଚନ୍ତି ସେଇଟା ନୁହଁ ସବୁରେ କାରଣ ଫାଇଦା ଏଇଟା। ଠିକ୍ ଅଛି।
ଏଇ ସମେ କଣ ସେଇଟା ମାନେ ସମେତେ କଣ ସେଇ ଫାଇଦା ପାଇଁକି କରନ୍ତି? ପାଞ୍ଚ ଆଙ୍ଗୁଠି କେବେ କଣ ସମାନ ସବୁ ମଣିଷ ସମାନ ନା ପାଞ୍ଚ ଆଙ୍ଗୁଠି ସମାନ। କିଛି ନାହିଁ ତାଭିତରୁ ମାନେ ହଣ୍ଡ୍ରେଡରୁ ପଚାଶେ ପରସେଣ୍ଟ ଭଲ ପଚାଶେ ପରସେଣ୍ଟ ଲୋ ସେଇଟା ଆଉ କହିବା ଆଉ ଆମେ କହିବାନି ଆମେ ଭଲ ଆମେ ବହୁତ୍ ବାପା ବୋଉ ଆମେ ଗୋ ପାଳନ କରୁଚୁ ମାନେ ଆମ ଫାଇଦା ପାଇଁନୁ ତାଙ୍କ ସେବା ପାଇଁକିି ଆଜିକାଲି କେତେ ମାନେ ଇଏ ସେକଥା ନୁହଁ ସମେତ ଖରାପ୍ ସମେତ ଭଲ କେହି ଭଲ ନୁହଁ ନା କେହି ଖରାପ୍ ନୁହ।
ଫୋନ୍ ଦେଖିଦେ
ହଁ। ସମେତେ ଭଲ ଖରାପ୍ ଭିତରେ ରହିଚନ୍ତି।
ମାତୃତ୍ଵ ଅଛି ହଁ ଆଉ ସବୁ ଭଲତ ଦେଖପା ଭଲ ଅଛି?
ହାଲୋ। ହାଲୋ।